ଥା ଲତ
କଣ କରୁଚ?
ହ୍ୟାଲୋ।
ହ୍ୟାଲୋ।
ଦିଦି କଣ କରୁଚ?
ମୁଁ ଏଇଠି ବସିଥିଲି ତମେ କଣ କରୁଚ?
ମୁଁ ଛାତ ଉପରେ ଆସି ଫୋନ୍ ଦେଖୁଥିଲି।
ଅ ହ ଆଉ ଖାଇବା ସରିଲାଣି?
ଆଉ ମୁଁ ଖାଇଥିଲି ସନ୍ଧ୍ୟାବେଳେ ଖାଇଥିଲି ଆଉ।
ଓହୋ ଆମେ ଏଇ ଯଷ୍ଟ ଖାଇକି ଉଠିଲୁ।
କଣ ଖାଇଲ?
ତମ୍ ସନ ତମ ଆଡେ ସନ୍ଧ୍ୟା ବେଳୁ ଖାଉନାହାନ୍ତି କି ମାନେ ସନ୍ଧ୍ୟା ପୂର୍ବରୁ?
ନାଁ ନାଁ ଆମର ସନ୍ଧ୍ୟା ପରେ ନାଁ ନାଁ ଆମ ସନ୍ଧ୍ୟା ପରେ ଚା ହେଲା କି ବିସ୍କୁଟ୍ ନଡ଼ୁଆ
ନାଇଁ ନାଇଁ ସେଇଟା ଯୋଉ ରଜ ରଜ ଚାଲିଚି।
ନାଇଁ ନା ଆମର କିଛି ନାହିଁ ସେମିତି।
ହଁ ତମ ପଟେ ସେମିତି ନାଇଁ?
ନାଁ।
ଆମର ରଜ ଚାରି ଦିନ ଯାକ ମାନେ
ଉଁ ରଜ ଚାରି ଦିନି ଯାକ ସେଇ ଯୋଉ ମାନେ ଲେଡିଜି ମାନେ କି ଗାର୍ଲସ ମାନେ ସେଗୁଡାକ ମାନେ ସନ୍ଧ୍ୟା ପୂର୍ବରୁ ଖାଇଦେବେ ଭାତ ଅଲଗା ଯାହା ଖାଇପାରିବେ ପରେ ଭାତ ଆଉ ରାତିରେ ଖାଇ ପାରିବେନି।
ନା ନା ଆମର ସେମିତି ନାଇଁ।
ତମର ସେମିତି ନାଇଁ।
ନା।
ତାହେଲେ ଆମ ଓଡିଶାରେ ଡିଫରେଣ୍ଟ ଡିଫରେଣ୍ଟ ଅଛି ଆଉ।
ହଁ।
ନାଇଁ ଆମର କିନ୍ତୁ ସେମିତି ଅଛି ଆମେ ସନ୍ଧ୍ୟା ବେଳୁ ମାନେ ସନ୍ଧ୍ୟା ପୂର୍ବରୁ ସବୁ ଏକାଠି ମିଶିକି ଖାଇଦବୁ ସେଇ ଭା ତ ରାତିରେ ଆଉ ଆମେ ଖାଇବୁନି।
ରାତିରେ ଜଳଖିଆ ଖାଇବ?
ହଁଁ ଜଳଖିଆ ଖାଇବ ଆଉ ଭାତ ନାଇଁ।
ତମର ନାହିଁ ତାହେଲେ ମୁଁ ଭାବୁଥିଲି ଅଲ ଓଡିଶାରେ ଏମିତିକା ଅଛି ବୋଲି ସିଷ୍ଟମ।
ନା ତ ଇଆଡେ ମୁଁ କୋଉଠି ଶୁଣିନି ବିି ଏମିତିଆ ମୋ ମାମୁଁ ଘର ମାଉସ ଘରେ ଏମିତି କିଛି ଶୁଣିନି ମୁଁ।
ହଁ ତମ ପଟେ ନାହିଁ ତାହେଲେ କିନ୍ତୁ ଆମପଟେ ଅଛି ଆମରେ ସମସ୍ତ ସନ୍ଧ୍ୟା ପୂର୍ବରୁ ସମସ୍ତେ ଏକାଠି ରୋଷେଇ ସା ରୋଷେଇ ସରିବ। ସା ମାନେ ଏଇଠି ପାଞ୍ଚଟା ସାଢେ ପାଞ୍ଚଟା ଭିତରେ ମାନେ ସନ୍ଧ୍ୟା ପୂର୍ବରୁ ତମେ ଖାଇଦବାଟା ପକା। ଆଉ ରାତି ହେଇଗଲେ ତମେ ଭାତ ଖାଇ ପାରିବନି ଚାରି ଦିନ ରଜ ଚାରି ଦିନ।
ନାଇଁ ସେମିତି କିଛି ନାଇଁ ଆମ୍ ୟାଡେ।
ଓହୋ ନାଇଁ କଉ ପଟେ କଣ କେମିତି ଅଛି ଆଉ।
ସବୁଆଡେ ଅଲଗା ଅଲଗା ଆଉ।
ଅ ହଁ ଆମ ପଟେ ସବୁବେଳେ ଏମତି। ଆମେ ଏଟି ପିଲାଦିନୁ ଜାଣିଲା ଦିନୁ ଏମିତି ଅଛି।
ଅହଁ। ଭଲ। ଆମ୍ କାର କାର ଥାଏ ନଥାଏ ନା ମୋର ଥଣ୍ଡା ହେଇଯାଇ ମଆଜି ଯାଇନି ଦୋଳି ଖେଳିବାକୁ।
ଅହୋ।
ଥଣ୍ଡା ହେଇଛି ପୁରା ଜୋର କିନ୍ତୁ ଆଜି ନା ଯିଏ ସାର୍ଥକ ନୁହେଁ। ସିଏ ଆସିଛନ୍ତି ଆଜି ଆମ ଖେଳ ପଡିଆକୁ ହେ ଏବେ ଅଛନ୍ତି।
ଅହୋ।
ଦୋଳି ଖେଳ ହଉଛି ତ ସେ ଆସିଛନ୍ତି ସାର୍ଥକ ରୁ। ଇଣ୍ଟରଭି୍ୟୁ ନବ ପାଇ ବୋଧେ। ନା ଜାଇ ତ ଥଣ୍ଡା ହେଇଛି ମୋତେ ଜୋରେ।
କଣ ସେଇଟା ମାନେ ବିଭିନ୍ନ ପ୍ରକାର ମାନେ ଖେଳ ହଉଛି ନା ଗୋଟେ ଖାଲି ଦୋଳି ଖେଳ ହଉଛି?
ଜାଣିନି ତ ଆଉ ମାନେ ଦୋଳି ଲାଗୁଛି ମୁଁ ଏଇଠି ଠିଆ ହେଇ ଦେଖୁି ଥିଲି କି ଏଇ ଠିଆ ଦେଖୁଥିଲି ଏଇ ଦୋଳି ଲାଗିଛି ମାନେ ଯୋଉ ଘୁରାର ଦୋଳି ହେଲା। ଫାଷ୍ଟ ଟାଇମ ପଡିଛି ପାଇଁ ପଡିିଛି ଆମର ସେଟା ସେ ଘୁରାର ଦୋଳି କରିଛି। ସବୁ ବର୍ଷ ପଡେନି ନା ନା। ଆର ବର୍ଷ ଆସିଥିଲେ ଖାଲି ଇଣ୍ଟରଭ୍ୟୁ ନବାକୁ ମାନେ ଖାଲି ଗୋଟେ ଜଣେ ଲୋକ। ଏଥର ଗୋଟେ ଯି ସାର୍ଥକ ର ଭ୍ୟାାନ ଆସିଛି ଯି ସାର୍ଥକ ର ଭ୍ୟାନ ଆସିଛି ସେଇଥିରେ ବଢିଆ ଆଉ। ଆଇକୁ ସେପଟକୁ ଆଜି ମୁଁ ଯାଇନି।
ନା ଆମର ଏପଟେ କାଇ ସେମିତି କିଛି ନାଇ।
ଯାଇନ୍ତି ଥଣ୍ଡା ଯୋର।
ଓହୋ।
ସେୟାକୁ ଡ୍ରେସ ପାଇନି ମୁଁ ବହୁତ କମ୍ପୁଛି ମୋ ଉପରେ କସିକିନି।
ଓ ନା ନୂଆ ତ ପିନ୍ଧିବାକୁ ଜମା ବି ଇଣ୍ଟରେଷ୍ଟ ଲାଗୁନି ଆଉ।
ହୁଁ ଲାଷ୍ଟ ଦିନ ପିନ୍ଧିବିନି ହ ହ ଆଉ ରାତିରେ କଣ ଖାଇବ ତମେ ଜଳଖିଆ?
ରାତିରେ ସେ ପିଠା ଟା କଣ ଗୋଟେ ଖାଇଦବୁ ଆଉ।
ହ ଆଉ ଦେହ ଭଲ ଅଛି? ଆଉ ଘରେ ସବୁ କଣ ଥଣ୍ଡା ହେଇଯାଇଛି।
ଟ ଖାଉଥିଲୁ ସେଠି ମା
ସେ ହୁଁ ଆଉ ସବୁ ଭଲ?
ହଁ ଭଲ ସବୁ।
ତମେ ଆଜି ଯାଇନ ଦୋଳି ଖେଳିବାକୁ?
ଦୋଳି ବର୍ଷା ମାନେ ଏତେ ଜୋରସୋର ହେଲା ଯେ ଆମେ ରୋଷେଇ ଚାଲିଥିଲା ବର୍ଷା ଏତେ ଜୋରସୋରେ ଖାଇ ମାନେ ସରିବ କି ନାଇ ରୋଷେଇ ଗ୍ୟାସ୍ ସରି ଯାଇଛି ନା ଚୁଲିରେ ସରିବ କି ନାଇଁ ଭ କ ମାନେ କନଫ୍ୟୁଜ ଥିଲୁ। ହଁ, ତାପରେ ବର୍ଷାଟା ହେଇକି ଛାଡିଗଲା। ବର୍ଷା ଏବେ ତିନିଟାର ଷ୍ଟାର୍ଟିଂ ହେଲା ସାଢେ ଚାରିଟାରେ ଛାଡିଲା।
ହେଲେ ଆମ ଆଡେ ବର୍ଷା ହେଇନି ଏପର୍ଯ୍ୟନ୍ତ।
ବହୁତ ଜୋରସୋରେ ହେଲା ଜୋରସୋରେ ମାନେ ଏମିତି ମେଘ ପବନ ଜୋରସୋରରେ ଆସିଲା।
ହୁଁ
ନାଇଁ ଆମ ଇଆଡେ ବର୍ଷା ହେଇନି କି ବର୍ଷା ଆସେନି ବି। ଭଲ ପାଗ ଦେଇଛି।
ଏବେ ମୌସୁମୀ ଆସିଛି ନା ସେଥିପାଇଁ କୁଆଡେ କଣ ପକା ପକି କରିଦଉଛି କୁଆଡେ ପକଉନି ଏମିତି ଚାଲିଛି।
କାଲି ରା ତିରେ କିନ୍ତୁ ଜୋରେ ହେଇଥିଲା ବର୍ଷା ପୁରା ରାତି ଏଗାରଟା ବାରଟା ବେଳକୁ ପୁରା ଜୋରେ। ସେଇଥିରୁ କାଦୁଅ ଫାଦୁଅ ହେଇଥିଲା ବୋଲି ସକ ନାଇଲିନି ଡ୍ରେସ୍। କାଦୁଅ ହେଇଥିଲା ରାସ୍ତା ବୋଲି ମୁ ସକାଳେ ନାଇଲିନି। ମୁଁ କହିଲି କାଦୁଆରେ କିଏ ଯାଉଛି। ବର୍ଷା ହେଲା ମାନେ ଘରୁ ଯିବା ବନ୍ଦ।
ହୁଁ ହୁଁ।
ତମେ ଯାଇନ ନା? ଆଉ ତମ ଭୋଉଣୀ ଫୋଉଣି କେହି ନାହାନ୍ତି?
ନାଇଁ, ସବୁ କେହି ଆସିନାହାନ୍ତି ବି ମୁଁ ଏକାତ ଆସିଛି ମୁଁ ବି କୋଉ ଆସିଥାନ୍ତି କି କାମ ଅଛି ବୋଲି ଆସିଲି ନହେଲେଁ ମୁଁ ବି ତ ଆସିନଥାନ୍ତି।
କେବେ ଘରକୁ ଯାଇଥିଲ? ହ
ଘରକୁ ଆସିଛି ବା ଏଇଠି ତେରରେ ଆସିଛି। ଚ ଏଇ ବାରରେ ଆସିଥିଲି ତେରରେ ମୋର ଏଗ୍ଜାମ ଅଛି।
ଓ ନାଇଁ ଆଗରୁ କେବେ ଯାଇଥିଲ ବାହାଘର ପରେ କେତେ ଥର ଖଣ୍ଡେ ଯାଇଛ?
ମୁଁ ପ୍ରତି ମାସରେ।
ସବୁ ମାସରେ ଆସ?
ହଉ ମାସ ଏମିତି ଏଟା କେତେ ଦେଢ ବର୍ଷ ବୋଧେ ମ୍ୟାରେଜର। ହ ମାନେ କୋଉ ମାସ ମୋର ବନ୍ଦ ନାହିଁ।
ହେଇଲୋ। ବାହାଘର ଭଣ୍ଡା କି ନା?
ହଁଁ? ନାଇଁ କନ୍ଦେଇ, କହିଲ ମୋର ଯୋଉ ଏକ୍ଜାମ ପଡିଯାଉଛି ଯୋଉ ପଟେ ଆମର କଲେଜ ଅଛି ସେ ପଟେ ଦେଇକି ଆମେ ଯିବୁ ତ ସେଥିପାଇଁ ହଉଛି ସବୁ ମାସରେ ଯିବାକୁ ପଡିବ।
ଆଉ ତମ ଶାଶୁ ଘରଠାରୁ ବାପଘର କେତେ ବାଟ?
ତିରିଶ।
ତିରିଶ କିଲୋମିଟର?
ହଁ।
ତିରିଶ କିଲୋମିଟର ନା ଭଲ ପାଖରେ।
ଆମର ସବୁ ଉଁ ତଥାପି ପାଖ ଅଛି ମୁଁ।
ହଁ ବର୍ଷା ଆଇଲାଣି ଆମର ବର୍ଷା ଘଡଘଡ ହେଲାଣି।
ହଁ ହଁ ହଁ। ଏମପଟେ ଏମପଟେ ବନ୍ଦ ହେଇଗଲା, ତମପଟେ ଷ୍ଟାର୍ଟ ହେଲାଣି ଆଉ।
ହ ଘଡ ଘଡ ହେଲାଣି ମୁଁ ଭାବୁଥିଲି ଯେ ବର୍ଷା ଏବେ ହବ ବୋଧେ। ଆମର ଏଠି ପଲା ହଉଛି ମାଇାକି ବାଜୁଚି ଶୁଭୁଛି?
ହଁ ଶୁଣାହଉଛି ତମକୁ?
ହୁଁ ପାଲା ହଉଛି ସେପଟରେ ମାଇକି ବାଯୁଚି। ଆଉ ସେ ଯୋଉ କହୁଥିଲୁ ଆସିଥିଲେ ଯିଏ କରୁ ଆସିଥିଲେ, ସିଏ ବି ନା ବାଜୁଥିଲା ମାନେ କହୁଥିଲେ, କି ଏମତି ଏ କର ସେଏ କର। ଶୁବୁ ଥିଲା ଏଇନା ବନ୍ଦ କରିଦେଇଛନ୍ତି ବଧେ ଶୁୁନି
ଓହୋ ସେ ପାଖରେ କି ତମର?
ହ। ହଁ ଆମ ପାଖରେ ଆମର ଏପଟେ ଗୋଟେ ସେପଟରେ ଗୋଟେ। ନିଟ ତଥାପି ମୋର ଇଚ୍ଛା ଅଛି ଛତିଆ ଯିବାକୁ ଦୋଳି ଖେଳିବାକୁ ହେଲେ ମତେ କେହି ନଉନାହାନ୍ତି ଯିବ ଏ
ତମ ପଟେ ଛତିଆ ବାଟ ନା?
ହୁଁ। ମତେ ବହୁତ ଇଛା ହଉଛି ଯିବାକୁ ଛତିଆ ହେଲେ ମୁଁ ଯାଇପାରୁନି। ଦିଦି ଆସିଲେ ଯାଆନ୍ତି ସିଏ ବାଳ ଆସୁ କିଛି ନାହିଁ ବେକାର ପିଲା କୋଠିକାର। ଖାଲି କହୁଛି ମୋ ଗାଡି ଭଲ ନାହିଁ, ଇଏ ନାଇଁ, ସିଏ ନାଇଁ।
ଘରେ ଏକା କି?
କି ମୁଁ ପା ଘରେ ଏକା, ମୋ ଦେଇ ବାହା ହେଇ ପଲେଇଚି ମୁଁ ଯମା ଭଲ ଲାଗୁନି?
ଅ ହ।
ସେଟା ଭଲନି ଡ୍ରେସ ନହେଲେ ମୁ ଡ୍ରେସ ନବା ଇଚ୍ଛା ହଉନି ସେଥି ପାଇଁ ଡ୍ରେସ ନେଲେ କେହି ଫଟୋ ଉଠେଇବାକୁ ନାହାନ୍ତି। ମୁଁ ସେଇଥିପାଇଁ ପା ଡ୍ରେସ ଫ୍ରେସ୍ ନାଏନି। ଶାଢୀ ନାହାନ୍ତିୁ ଶାଢୀ ନଁ ଫୋଟ ଗୋଟେ ଉଠେଇ ଶାଢୀ ନ ନେଇକି କଣ କରିବି ମୁଁ।
ମୁଁ ଭଲ ଲାଗିବ।
ଶାଢୀ ରେ ଯୋଉରା ଓନୀ ହଁ। ଡ୍ରେସ ନାଇବି ଗୋଟେ ଫଟ ଉଠେଇ ପାରିବୁନି ଖାଲି ସେଲିଫି ଦି ତିନିଟା ଖଣ୍ଡେ ଉଠେଇଚି ସଇଲା। ସେଇଥିପାଇଁ ମୋତେ ଇଚ୍ଛା ହଉନି ନାଇବା କୁ କଣ୍ଢେଇ ଦେଇ ଆସିଲେ ସେ ଫଟ ଉଠେଇ ଦବ। ମୁଁ ଡ୍ରେସ ନାଇବୀ, ନହେଲେ ଏକା ଟିଆ ବୋର ଲାଗୁଛି ଭାରି, ମାନେ ଦିନ ସାରା ଆଜି ଦିନ ସାରା ମୁଁ ଶୋଇଛି। ହଁ ଆଜି ମୁଁ ଦିନ ସାରା ଶୋଇଛି, ଯେମିତି କିଛି ନାହିଁ। ଫୋନ ଦେଖି ଦେଖି ଦେଖି ଦେଖି ମାନେ କହୁଛି ହଁ ବା କୋଉ ଦିନ ଏମିତି ନାହିଁ କି ମୋର ଫିପ୍ଟି ପ ସରିଛି ଆଜି ପୁରା ସଇଲାଣି ନାଇନଟି ପରସେଣ୍ଟ। ଫୋନ ଦେଖି ଦେଖି, କିଛି କାମ ନାହିଁ ଖାଲି ଫୋନ ଦେଖୁଛି ମୋର ସୋଇକି ଫୋନ୍ ଦେଖୁଛି। ଫୋନ ଦେଖି ଦେଖି ଆଜି ମୁ ଦିନଟା ଯାଇଛି।
କଣ କରିବ ଆଉ କେହି ନଥିଲେ ଏକା।
ରାତିରେ ସେମତି ଟିଭି ଆଜି ଫିଲ୍ମ ଦବ ଗୋଟେ ନୂଆ ଫିଲ୍ମ। ସେଟା ଦେଖିବି ରାତିରେ ବସିକି। ନାଇଁ ଟିଭି ଟିଭି।
ଓହୋ।
ଫୋନରୁ ଏମ୍ବି ସରିଗଲାଣି ଟିଭିରେ ଦବ ଗୋଟେ ନୂଆ ଫିଲ୍ମ ମୁ ଦେଖି ଦେଖିବି ଦେଖିକି ତ ଖାଇକି ପିଇି ଶୋଇବି ଆଉ ଆଉ କିଛି ନାହିଁ ଆଉ।
ତାପରେ ପୁଣି କାଲି ସକାଳେ ହେଲେ ପୁଣି ଗାଧା ଡ୍ରେସ ନା ସବୁ ନାଇକି ଯା ଦୋଳି ଖେଳିବାକୁ। ହୁଁ।
ହଁ।
ଦୋଳି ଆଉ ଖେଳିବାକୁ ଭଲ ବି ଲାଗୁନି।
ଦୋଳି ଖେଳିବ କିଏ ଆଉ। ଖାଲି ନୂଆ ଡ୍ରେସ ନାଇିକି ଫଟୋ ଉଠେଇ ଦେଲେ ହେଇଯିବ।
ଆଗେ ଲାଗୁଥିଲା ଏବେ ଆଉ ଇଚ୍ଛା ଲାଗୁନି।
ହଁ ଖାଲି ନୂଆ ଡ୍ରେସ ନା ଯାଇକି ଫ ଟ ଉଠିକି ପଳେଇ ଆସ ଆଉ କିଛି ନାଇଁ। ହଉ ଦିଦି ମୁଁ ରଖୁଛି।
ହଁ ରଖ।